ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଥିଲେ?
ଏଇ ଝିଅକୁ ସଜଉଥିଲି ଆଉ।
ଓହୋ ଧୂପ ଦିଆ ସରିଲାଣି?
ହୁଁ ହୁଁ ମୋ ଶାଶୁ ଦଉଛନ୍ତି ବୋଧେ।
ହଁ ହଁ। ହଉ ଏ ସନ୍ଧ୍ୟାବେଳେ କଣ ଖାଇଥିଲେ?
ମୁଁ ଏପର୍ଯ୍ୟନ୍ତ କିଛି ଖାଇନି, ଛୁଆଙ୍କୁ ଖାଇବାକୁ ଦେଇକି ଏଇ ଇଏ ଗଲେ ଗୋଟେ ଜାଗାକୁ, ପୁଅକୁ ନେଇକିଁ ମୁଁ ଝିଅ କୁ ସୋଇତ ଝିଅଟାକୁ ଟିକେ ଜର ହେଇଛି ତ ସେଥି ପାଇଁ ସେ
ଓହୋ।
ମୁଁ ବସିଛି ଆଉ ଏବେ ଟିକେ ନଏଜ ନାହିଁ ତ ସେଥିପାଇଁ ନହେଲେ ଛୁଆଙ୍କ କୋଳାହଳ।
ଝିଅକୁ ଜର ହେଇଛି ତାକୁ କାଢା କରିକି ଦିଅନ୍ତୁ, ସେ ପିଇବ।
ସେ ଏଗାର ମାସ ବା ଏବେ ସେ ଟିକେ ଛୋଟ ଅଛି। ଅଛି।
ଓହୋ।
ହଁ ଆପଣଙ୍କ ଘରେ କିଏ ଛୋଟ ଛୁଆ ଅଛନ୍ତି ନା ନାହାନ୍ତି।
ନାଇଁ ଆମର କିଏ ଛୋଟ ଛୁଆ ନାହାନ୍ତି।
ଓହୋ। ଆଉ କଣ ନିଜର ପାଠ ପଢା ବିଷୟରେ ଟିକିଏ କହୁନାହାନ୍ତି।
ମୁଁ ଏବେ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ପଢୁଛି ଇତିହାସ ବିଭାଗରେ।
ହୁଁ ହୁଁ ହୁଁ। ହଉ ଭଲ ଇତିହାସ ବାବଦରେ କଣ ସବୁ ଜାଣିଛନ୍ତି ଟିକେ କହିଲେ ଦେଖି। ଦିଲ୍ଲୀ ସୁଲତାନେଟ।
କଣ କହୁଥିଲେ?
ଯେମତି ଦିଲ୍ଲୀ ସୁଲତାନେଟ ର ଯେମିତି ଆମର। ହ ସବୁ। ସେଇ ଟାଇମରେ ଆଲାଉଦିିନ ଖିଲିଜି। ଏମାନଙ୍କ ବିଷୟରେ ଜା ପଢ଼ା ହଉଥିବ ତ ଆପଣଙ୍କର?
ନାଇଁ ନାଇଁ।
ଆଉ କଣ ସବୁ ରହିଚି, ସବଜେକ୍ଟ କଣ ସବୁ ରହିଛି?
କଣ କହିଲେ?
ମୁଁ କହିଲି ବିଷୟ ସବୁ କଣ ରହିଛି ହିଷ୍ଟିରି ର?
ଆମରତ ଷୋଡ଼ଶ ମହାଜନ ପଦ ରହୁଚି ଏବେ।
ସୋଡଶ ମହାଜନ ପଦ?
ହଁ।
କହିଲେ ତା ବିଷୟରେ ଦେଖି।
କଣ କହିଲେ ଶୁଭୁନି ଭଲରେ।
ମୁଁ କହିଲି ସେ ମହାଜନ ପଦରେ ଯୋଉ ଉଁ ହରିହର ବୁ କା ଏମାନେ ସବୁନା।
ହଁ, ହଁ।
ସେମାନେ ଥିଲେ ସବୁ। ହୁଁ ହୁଁ ଆଉ ଇତିହାସ ବିଷୟରେ ଟିକେ କହୁନାହାନ୍ତି କଣ। କାହା ବିଷୟରେ ସବୁ ଜାଣିଛନ୍ତି ଆମ ଓଡ଼ିଶାର ଇତିହାସ ବିଷୟରେ କହୁନାହାନ୍ତି।
ଆମ ଓଡିଆ ବିଷୟରେ ବିକାଶ
ଆମର ଓଡିଶାର ଇତିହାସ କହିଲେ ବେଶୀ ଜଗନ୍ନାଥ ମନ୍ଦିର। ପୁରକୁ ବୁଝାଏ ଆଉ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବୁଝାଏ। ଆଉ ସୋମନାଥ ମନ୍ଦିରକୁ ବୁଝାଏ। ବୁଝାଏ ଲିଙ୍ଗରାଜ ମନ୍ଦିରକୁ ବୁଝାଏ ମନ୍ଦିର ମାନ ମାଳିନ ମା ସେ ତାପରେ ଭୁବନେଶ୍ବରକୁ ବୁଝେଇଥାଏ ଆ ଏମିତି। ଯେ କ ଦେଖିବାକୁ ଗଲେ ଆମ ଓଡିଶାରେ ବହୁତ କିଛି ଇତିହାସ ରହିଚି।
ହଁ ହଁ।
ହୁଁ।
ଯେତେବେଳେ ମୋଙ୍ଗଲ ମାନଙ୍କର ଆ ଆକ୍ରମଣରେତ ବହୁତ ସାରା ମନ୍ଦିରକୁ ସବୁ ଇଏ କରା ହେଇଚି ଡିସ ଡେସଟ୍ର୍ଏ କରା ମାନେ ନଷ୍ଟ। କରାଯାଇଛି।
ହଁ।
ଯେମିତି କଳା ପାହାଡ ଆସିଥିଲା ମଝିରେ ଲୁଣ୍ଠନ କରିକି ସବୁ ଆମ ଶ୍ରୀମନ୍ଦିରରୁ। ହଁ ଏମିତି ସବୁ ରହି
ହଁ। ଆପଣଙ୍କର ମାନେ ଆଗକୁ ମାନେ ଲକ୍ଷ୍ୟ କଣ କେମିତି କଣ ରଖିଚନ୍ତି।
ମୁଁ ତ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଚି କିନ୍ତୁ ପଢାପଢି ଟିକେ କରିପାରୁନି ସମୟର ଅଭାବ।
ଓହୋ ଅଛା।
ହିଷ୍ଟ୍ରିରେତ ମୁଁ ତ ବହୁତ ଏବେ ତ ଇତିହାସ ବହୁତ ପଢୁଚି ମୁଁ। କାରଣ ସବୁ ବିଷୟରେ ଆମକୁ ପଢିବାକୁ ପଡିବ।
ଭଲ।
ସାହିତ୍ୟ ପଢିବାକୁ ପଡିବ ଇଂଲିଶ ବି ପଢିବାକୁ ପଡିବ ଇତିହାସ ପଢିବ ଭୂଗୋଳ ପଢିବ। ହୁଁ ମାନେ ଜେନ ଜେନରାଲ ସା
ଭଲ।
ସବୁତ ପ ଏଯେ ଆଉ କମ୍ପ୍ୟୁଟର ପଢିବାକୁ ପଡିବ ସବୁ ଜିନିଷ ସବୁଥିରେ। ପଢିବାକୁ ପଡୁଚି ଏବେ।
ହଁ ଆଛା। ଘରେ କିଏ କିଏ ରୁହନ୍ତି।
ଘରେ ତ ମୋ ଶାଶୁ ଶଶୁ ଶଶୁର ମୁଁ ମୋ ସ୍ୱାମୀ ମୋ ଦୁଇ ପିଲା ଆଉ। ମୋ ଦିଅର ରହନ୍ତି ଆଉ।
ଓ ଆଛା।
ଆଉ ମୋ ବାପ୍ ପ ଘରେ ତ ରୁହନ୍ତି ମୋ ବାପା ବୋଉ ମୋ ଭଉଣୀ। ହଉ ମୋ ଭାଇ ମୋ ଭାଉଜ।
ଓ ଆଚ୍ଛା।
ସୁସ୍ଥ ରହିବା ପାଇଁ ଖାଦ୍ୟ କଣ କେମତି ଖାଇବା ଉଚିତ?
ସୁସ୍ଥ ରହିବା ପାଇଁ ପ୍ରଥମେ ଆମେ ଘରର ଖାଦ୍ୟ ଖାଇବା ଦରକାର ଭଲ ଖାଦ୍ୟ ଆଉ ହଁ ରନ୍ଧା ହେଇଥିବା ଖାଦ୍ୟ ଖାଇବା ଦରକାର ବାସି ଖାଇବା ଦରକାର ନାହିଁ। ଆଉ ପାଣି ପାଣି ପୁରା ପିଇବା ଦରକାର।
ହୁଁ ହୁଁ।
ଏଇସବୁ ଜିନିଷ ଦରକାର ଆଉ ତଟକା ପନିପରିବା ଖାଇବା।
ହୁଁ ହୁଁ ଆମ ଦେହ ପାଇଁ ତ ସେଇଟା ବହୁତ୍ ଭଲ।
ଖାଦ୍ୟ ଖାଇବା ଦରକାର।
ହଁ।
ଯେମିତି କିି ଶାଗ ହେଇଗଲା ସଜନା ଶାଗ ଅମୃତଭ ହଁ ଅମୃତଭଣ୍ଡା ଆଉ କଖାରୁ। ହଁ ସବୁ ଗ୍ରୀ ହଁ ହଁ ଏସବୁ ଯେତିକ ତଟକା ପରି ଆଉ ସବୁଜ ପନିପରିବା ଖାଇବାଟା ସବୁଠୁ ଭଲ। ଆଉ ଡାଲି ଜାତୀୟ ବି ଡାଲି ଜାତୀୟ ତନ୍ତୁ ଜାତୀୟ ଖାଦ୍ୟ ଖାଇବ ଯେମତି ମାଣ୍ଡିଆ, ଡାଲି। ସବୁ ପ୍ରକାର ଡାଲି ର ସବୁ ଖାଇବା ଦରକାର ପିଲାଙ୍କୁ ବି ଦବା ଦରକାର ଅଣ୍ଡା ବି ଖାଇବା ଦରକାର କ୍ଷୀର ବି ପିଇବା ଦରକାର।
ହଁ କଣ ଖାଦ୍ୟ ଦେଲେ ତାଙ୍କ ପାଇଁ ଦେହ ଭଲ ତାଙ୍କୁ
ସବୁ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର ଭିଟାମିନ୍ ଯୁକ୍ତ ଖାଦ୍ୟ।
ଛୋଟ ପିଲା ଯୋଉ କେତେ ମାସରେ କଣ କଣ ଖାଦ୍ୟ ଖାଆନ୍ତି?
ପିଲା ତ ଏମିତିରେ ଛଅ ମାସ ଯାକେ ମାଆ କ୍ଷୀର ନିହାତି ଖାଇବା ଦରକାର କାରଣ ସେମାନେ ବାହାର ଖାଇବା ଖାଇଲେ ଉ ସେମାନେ ଅସୁସ୍ଥ ହେଇ ପଡିବେ ଠିକରେ ହଜମ କରିପାରିବେନି। ଆଉ ଛଅ ମାସ ପରେ ଆମେ ତାଙ୍କୁ ରନ୍ଧା ଖାଦ୍ୟ ଦେଇପାରିବା ଯେମିତିକି ଆମେ ଯାଉ କରିକି ଦେଇପାରିବା ସୁଜି ଯାଉ କରିକି ଦେଇପାରିବା। ଆଉ ମାଣ୍ଡିଆ ଦେଇପାରିବା ଓଟସ ଦେଇପାରିବା। ଏଇ ସବୁ ଜିନିଷ ଦେଇପାରିବା ଆଉ ସିଝା ଭାତ ଡାଲି ବି ଚକଡିକି ଦେଇପାରିବା ବିସ୍କିଟ ବି ଦେଇପାରିବା। ତାପରେ ବର୍ଷେ ପରେ ପିଲା ଯାହା ଖାଇ ଖାଇବ ସବୁ ଆଇଷ ବି ଖାଇପାରିବ ଅଣ୍ଡା ମାଛ ମାଂସ। କ୍ଷୀର ଏଇ ସବୁ ଜିନିଷ ଆଉ ଛଅ ମାସ ପରେ ବର୍ଷେ ଯାଏ ଛୁଆକୁ
ଲୁଣନି ଦିଆ ହଁ ଆଚ୍ଛା।
ଆଉ ମୋ
ଛୋଟ ଛୁଆ ଯେହେତୁ ତ ହଇରାଣ କରିବେ ଆଉ
ଅଣ୍ଡା। ଏଇସବୁ ଜିନିଷ।
ଅ ହ। ସେ କଣ କେମିତି ପଢା ପଢି କରୁଛି ତାର? କୋଉ କ୍ଲାସ ହେଇଛି?
ସିଏ ୟୁ କେଜି ହେଲା ତାର ଏଲ କେଜି ସରି ଗଲା। ଆଉ ସିଏ ବି ତ ଏବେ ଖାଦ୍ୟ ଖାଇବା ନିଜେ ବି ଶିଖିନି ତାକୁ ବି ଅଣ୍ଡା ସିଝା ହଉ ମା ଡିଆ ହଉ ଏସବୁ ଜିନିଷ ଦେଲେ ସେ ଖାଉଛି ନହେଲେ ସେ କୌଣସି ବାହାର ଜିନିଷ ବି ଖାଉନି। ବାହାର ଜିନିଷ ଖାଉନି ସେଇଟା ଭଲ ସବୁଠୁ। କୁର୍କୁରି କି କୌଣସି ଜଙ୍କ ଫୁଡ ବି ଖାଉନି।
ହଁ ସେ ସକାଳେ କଣ ଖାଉଚି ସ୍କୁଲ ଗଲା ଆସିକି।
ନହେଲେ ନାଇଁ
ଭଲ ଦେହ ପାଇଁ ଭଲ। ହଁ ମାଣ୍ଡିଆ ତ ବହୁତ ଭଲ। ହଁ ହଁ ଆଚ୍ଛା। ହଁ। ବାହାର ଜିନିଷ ଖାଇଲେ ହିଁ ଦେହ ଖରାପ ହଉଚି।
ହଁ ବା। ଆପଣ କଣ ଚୁପ ଇଏ ସେ ଖାଆନ୍ତି ନା।
ଖାଏ କେତେବେଳେ କେମିତି। ଖାଏ ମୁଁ କଲେଜ ଯେହେତୁ ଯାଉଚି ସାଙ୍ଗମାନଙ୍କ ସହିତ ଖାଏ କିନ୍ତୁ କେତେବେଳେ କେମିତି
ସେଇତ ମନଙ୍କୁ ଭଲ ଲାଗେ ଆଉ ସେଟା ଯେ ସେଟା କିନ୍ତୁ ଦେହ ପାଇଁ ବହୁତ ଗ୍ୟାସ୍ କରାଏ।
ହଁ ହଁ ଆଛା। ନାଇଁ କେତେ କି ମାନେ କୁହନ୍ତି ଗୁପଚୁପ ଟା ଏତେ ବି ନୁହେଁ ଦେହ ପାଇଁ
ହୁଁ। ଆଉ ଘରେ
ଆଉ ଘର ହାଲୋ। ହାଲୋ। ହାଲୋ। ହାଲୋ ହଁ କୁହନ୍ତୁ। ଘରେ ଆଜି ରୋଷେଇ କଣ ହବ? ଆଉ ରୋଷେଇ ରାତିରେ ତ ରୁଟି ଆଉ ବାଇଗଣ, ବାଇଗଣ ଆଳୁ ଭଜା ହେ କଣ ଦେବ ରାତିରେ ଖାଇବା ପାଇଁ?
ହୁଁ ଆଉ ଆମ
ନାଇଁ ଖାଉନୁ।
ଏଇ ବିି
ହଁ କେତେ ହେଲେ କେମିତି ଆଉ।
ହୁଁ ହୁଁ। ହଉ ଆପଣଙ୍କ ଭାଇ କୋଉ କ୍ଲାସ ପଢୁଚନ୍ତି?
ମୋ ଭାଇ ସିଏ ତାର ଗୋଟେ ବିଜନେସ କରୁଚି ଗାଡିି ହେରିକା ରେ। ଗାଡି ବିଜନେସ ଗୋଟେ ନାଇଁ ନାଇଁ ସେ ଆମ ନିଜର ଗାଡି ଅଛି।
ହୁଁ ହୁଁଁ।
ସେ ଡ୍ରାଇଭର ହରିକା ରଖିକି ସେ ତାର ଗୋଟେ ବିଜନେସ୍ ଟାଇପ୍ର କରିଚି ଆଉ।
ହୁଁ ହ ଭଲ ଭଲ।
ହୁଁ।
ଆଉ ତମେ ଏ ବର୍ଷ ଟିକେ ଭଲସେ ପଢା ପଢି କର। ପଢାରେ ମନ ଦିଅ। ଆଗକୁ ବି ସେ ବହୁତ ସାରା ମାନେ ଚାକିରି ବି ଆସୁଚି ଇଲେକ୍ସନ ଆସୁଚି ଆଗକୁ।
ହଁ ହଁ।
ହଁ
ହୁଁ।
ଯୋଉ ଜିନିଷ ବିଟା ବି ପଢୁଚ ସେ ଜିନିଷଟା ସବୁବେଳେ ମନ ଦେଇକି ହିଁ ସବୁବେଳେ କରୁଥିବ। ଯେଉଟା କିି ନିଜର ବହୁତ ମାନେ ଭଲ ହବ ଭବିଷ୍ୟତରେ ଯଦି ବିି ଆମେ ପଢା ଟାକୁ ପଢା ଟାଇମରେ ଯଦି
ଟାଇମ ରେ ଯଦି ଆମେ ଠିକ୍ ଟା ମନ ଦେଇକି ନ ପଡିବା ଭବିଷ୍ୟତ ରେ ଆମେ ହଁ ହଁ ତାଙ୍କୁ ବି ଠିକରେ ପଢେଇ ପାରିବା ନା ନିଜେ କିଛି କରିପାରିବା ହଁ ହଁ ହଁ ଆପଣଙ୍କ ଗାଡ଼ିନୁ କି କଣ ପାଣିପାଗଟା ଅଛି?
ହଁ ବର୍ଷା ବର୍ଷା ହେଇଛି।
ତ ଆମ ଆଡେ ବି ସେ ବର୍ଷା ହଉଛି
ହୁଁ ହୁଁ
ସେଥିପାଇଁ ନେଟ୍ ୱର୍କ ମାନେ ଇସୁ ରହୁଚି ଟିକେ ହଁ ଆପଣଙ୍କୁ କେଉଁ ଋତୁ ଟା ଭଲ ଲାଗେ?
ମତେ ସେମିତି ସବୁ ଋତୁ ଭଲ ଲାଗେ କହିବାକୁ ଗଲେ ଶୀତ ଋତୁ ଟା ଟିକେ ମତେ
ଟିକେ ମତେ ଭଲ ଲାଗେନି କଣ ପାଇଁ ଭଲ ଲାଗେନି ଥଣ୍ଡା ହୁଏ। ଓହୋ ଆଚଛା
ମତେ ଟେ ଥଣ୍ଡା ହୁଏ ଆଉ ମତେ ଅଛି ଟିକେ ଥଣ୍ଡା
ଓହୋ
ହଉ ଠିକ ଅଛି ଓ ଉ ଆ
ହଁ ହଉ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ମତେ ଭଲ ତୁ ଭଲ ଲାଗିଲା
ହଉ ଧନ୍ୟବାଦ ଭଉଣୀ ଜୟ ଜଗନ୍ନାଥ
ଆଛା ଲକ୍ଷ କେତରେ ହେଲାଣି